ଜାଇଥିଲୁରେ ଏଇନା କମ୍ ବୁଲିବେ। କ ଯାଇଥିଲୁ କୁଆଡେ ବୋଲି କୁଆଡେ ଯାଇଥିଲୁ। ପରଦିନ ନଥିଲୁ କାଇଁ।
କୁଆଡ ତ ନାଇଁ ଘରେ ବସିଥିଲି ଟିକେ।
କଲ କରିଥିଲୁ ଯେ ଘରେ କୋଉଠି ଲୁଚି ଲୁଚା ରହୁଛୁ କି ଆଉ।
ହୁଁ।
ଘର କୋଉଠି ଲୁଚକି ରହି ଯାଉଛି କି? ହେଁ।
ଆଉ ୟା ପୂର୍ବରୁ ଯୋଉ କଲ ଟା କରିଥିଲି ନଅ ମିନିଟ୍ ଭିତରେ କୁଆ ଗଲୁ କିରେ ତାପରେ ଭାଇ
ନଅ ମିଟ ହେଲା ଯେମିତି କୁଆଡେ ତୋର ଶଦ୍ଦ ଶୁଭିଲା ନାହିଁ।
ହଁ ଏଇଟା ନଅ ମିନିଟ କେତେ ହେଲା ଶୁଭିଲାନି ତାପରେ ଦଶ ମିନିଟ ଏୁ ହେଲାି କାଦେଲି ମୁଁ। ନେଟୱର୍କ ପ୍ରୋବଲେମ ହଉଥିବ ଯାହା। ଆଇଲା ପଇସା ଆାଇଲା ପଇସା ତୋ ଆକାଉଣ୍ଟ କୁ।
ହୁଁ।
ଆକାଉଣ୍ଟ କୁ ଆସିଲା ପଇସା।
ଦି ଟଙ୍କା।
ଦ ଟଙ୍କା ଆରଟା ପ୍ରୋସେସିଂରେ ଅଛି।
ହୁଁ କେତେବେଳେ ଗଲନି କି ହିଆଡେ
ଇଆଡ଼େ କେତେବେଳେ ଆସିଲୁଣି, ଚାରିଟା ବେଳୁ
ହୁଁ ହୁଁ
ହୁଁ ହୁଁ ଆଉ କଣ କରୁଛୁ? ଖିଆ ପିଆ ସଇଲାଣି?
ହୁଁ ଖିଆପିଆ ସଇଲାଣି।
ଆ ଖାଇକି ଆସୁଛୁ ଆଉ ଖାଇବୁ କି? ଓ ରାହୁଲ ସାବ
ହୁଁ ହୁଁ
ବରା ଗୁଗୁନି ଖାଇବୁକି?
ହଁ
କାଲି ଆସିବୁ ଯା ଦହିବରା ଖାଇଯିବା ।
ଦହିବ ଖାଇବା।
ହୁଁ ବାଇଡ ଆଣ କ ଏପଟେ କୃଷ ଆ ବାଇକଟା ଥରେ ଆଣିିବ ଆଉ
ହୁଁ, ତ ତାର ଦହିବରା ଭଲ ଲାଗେନା ଦହିବରା
ଦେହୁର ଦେହରା ପା ପସନ୍ଦିଦା ଖାଦ୍ୟ
କ ଆର କଣ କରୁ କଲ କ ଖ କାାାଥା
ତାଙ୍କଙ୍କୁ ଟିକେ ଚାଲିଛି ତାଙ୍କଙ୍କୁ ଉଡୁଛି ତାଙ୍କଲୋ କ୍ ଫ୍ ହେଇଯ କଥାଛ ଆଉ ଗୋଟେ ପିଲା ପୁରା ଡେଙ୍ଗୁତେ ଆସି ଗପୁଛି ମୋବାଇଲ ରେ ଦଡ ତ ସତ ପଖୁଛି ଆଉ
ଡେଙ୍ଗୁ ଟା ସହିତ ଟିକେ ପରାମର୍ଶ କରିଥିବ ରାତିରେ
ପରାମର୍ଶ ନା ଆରେ ଏଡା ବଷକ ଲାଗଥା ଟିକା
ହୁଁ
ଆ ଆକାଇ ଖିଲଣି ବା ହିରାମଳି ଗଡେ
ମୁଁ ଗଞ୍ଚଙ୍କ
ଏଥିଲା କାମ ଆଉ ଥ ହେଲା ନ ମେ ଯାଉଛ ପଲେଇଆ ପଳେଇଆ
ହ
ମୁ ଆ ଏଡ
କ ଶଳା ଟା ଆସୁ
ଆ
ମାଇ ପା ଖୋଲାଡାସ ଭ
ହୁଁ ଯିବା ପଛ ଆଉ
କାକ ଦସଧ କାକସ ତ ଆେ
ହଁ ଆମ୍ବ ଗଛ, ଆମ୍ବ ପବନ ଖାଉଛି।
ପବନ ଖାଉଛୁ, ଗଟେ ଆମ୍ବ ସେଟା ଅଛୁ।
ହୁଁ
ଲୋକୁ ସେଆଡେ କହ କଣ ପିଲାଟା କଣ ଗପ ଦିନଣ
ଏଇ ୟାକ ଘରେ
ଆଉ କଣ କହ?
ଉ।
ଆଉ କଣ କହ?
ଆଇ କଣ ମୁଁ ସଧାବେଳେ କଉଚି ତୁ କଣ ଗୋଟେ ପଚାରେ?
କଣ ଖାଇଲୁ ଆଜି ତିନିଟା ବେଳକୁ?
ଖାଇଲି ଗୋଟେ ମି ମିକ୍ସ ତରକାରୀ ତା ସହିତ ଭାତ।
ମିକ୍ସ ତରକାରୀ ଆମରି ଗୋଟେ ହେଇଥିଲା ଦିପର।
ଉ
ପୋଇଁ ଡାଙ୍ଗ ପୋଇଁ ପତ୍ର ଆଳୁ ତାପରେ କଣ କିରେ ବାଇଗଣ ସବୁ ମିସି ମିସାକି
ଉହୁଁ। ଆରେ ହେତେବେଳୁ କଥା ହେଉଛନ୍ତି ମାତ୍ର ଚାରି ମିନିଟ୍।
ତତେ କାହା ଖାଦ୍ୟ ଭଲ ଲାଗେ କାହା ଖାଇବା?
କାହା ଖାଇବା।
ଦିପେନ ଖାଇବା ନା
ମର ନାନୀ ର ଓହ
ଆଉ ତ ବୋଉ ତବୋଉଙ୍କର ଖାଇବା ଭଲ ଲାଗୁନି?
ସେ ତ ରୋଷେଇ କରେନି ବେଳେ ବେଳେ
ଓ ହଁ।
ଗାଈ ଗାଈ।
ଆମର ତ ଆମ ଘରେ ଖାଲି ଚିକେନ ମଟନ୍ ନାଧିକି ଖାଇବେ ଆମ କଥା ଅଥା ବୁଲିଲା ବେଳକୁ ଏଆଡେ ଯାଇତାହି ଅନିସ୍ରାହେ ରାଦ୍ଦିକି ଦେଇଦିଅ।
ଉ ହୁଁ।
ଆଉ ତ ସହିତ କେତଟା କଥା ହେଇଚି କି ରେ?
ଏଇଟା ହେଲା ଚାରିଥର।
ଚାରିଥର।
ହୁଁ।
ନା କଣ ଟପିକ୍ ଗୋଟେ କହ।
ଟପିକ୍ କଣ କହିବି ମୁଁ ତ ଏତେ କହିସାରିଲିନି ଆଉ । କହିଲି ତ ଚୁଟିର ତ ଚୁଟିର ଭୋଉତୁ ପାଚି ଯାଇଚି ନା?
ହଁ ଏରା ପାଚି ଯାଇଚି କଣ କରିବା ଆଉ ଆରେ ଚେହାର ହେୟାର ଫୁଲ୍ ହେଲାଣି‌ ପଡ଼ୁଛି।
ତୁ ମାନେ କେତେ ଦିନିରେ ଥରେ ତ ଚୁଟିଟା ପାଟୁଚି?
ଚାର ସାଟା ଚୁଟିଝ ଝଡ଼ିଲାଆଳେ ପୁଣି ଝଡ଼ୁଚି ଚୁଟିଟା।
ତ ସେଟା ତ କେତେ ଦିନରେ ଥରେ କଲ୍ କରୁଚୁ କିରେ?
କଣ କେତେ ଦିନ ପରେ।
କେତେ ଦିନି ଥରେ କ ହୁଁ।
କଲର୍ କରୁଚି ମାସକୁ ଥରେ ନେଖା ମାସକୁ ଦି ମାସକୁ ଥରେ।
ଡେଲି ପନ୍ଦର କୋଡିଏ ଆଉ।
କଣ କରିବା ଆଉ?
ଆଉ କହ।
ତୁ କଟେ ହେୟାର ଅଏଲେ ମାରୁନୁ କଣ ଆଣିନଥିଲୁ କିଣିକି ଗୋଟେ ମାରୁଥିଲୁ।
ସେଟା ଆଣି ବି ନଥିଲି ବେ ଆଣିଥିଲି ମ ପୁଣି ରି ଇଏ କରି ରିଟନ।
ଚୁଟି ଝଡ଼ୁଚିକି ନଡ଼େଲ୍
ହୁଁ।
ପୁଳେ ପୁଳେ ଚୁଟି ଅରା ବାହାରୁଚି। ଝଡ଼ୁ ଝଡ଼ୁ ସବୁ ଝଡ଼ି ଯିବତି ଗଲା। ପାଚଲା-ପାଚଲା ତମେ ବୋଲି
ମଝିରେ ଚନ୍ଦା।
ମଝିଚନ୍ଦା ହେଇଯିବା ଥରେ ଧନୀ ଲ ଆଉ
ହୁଁ। ହ ଯୋଉ ଉତ୍ତର ମନେ ଥରେ ଜଣେ କହିଲା ୟାର ବୁେ ପାଠ ବୁଦ୍ଧି ବେଲି ତା
ଇଏ-ଇଏ ଯୋଉ ତା‌‌ ନା କଣ କି? ବାହା ମ ଏଟା ହଁ ସେଇ। ସେ ସେ ଟୋକା ଡାଇଲୋଗ ମାରିଲା
ହୁଁ।
ସୁମ ଦୋକାନ ନା ତାୱଟା ବଉଥିଲା ନା।
ହୁଁ। କ
ଆଉ କଣ?
ହଉ ତମର ଗାଈ ଫାଇ ନାହିଁ କିରେ।
ଗାଈ ଗୋଡା ଆମ ଘର ନା ଏତେ ନା କାନୁ ବୁଢାର ନା ଆମର ଏତେ
କାନ ଏ ଯୋଉ ତମର ଏଠି।
ମୋର ଅଛି ପୁରା ଗଟ ଗୋଟ ଗଈଟେ ବାଛୁରିଟେ ଅଛି।
ଓ ହୋ।
କ୍ଷୀର ଫୀର ସବୁ ନାଦିକି ଖାଉଛନ୍ତି ଘର ଲୋକ ଆମେ ଖାଇ ପାରୁନି ଆଉ।
କ୍ଷୀର।
ମାଫଲ ଚାହା କରି ଦିଥର ପିଦେଲି କ୍ଷୀରରେ।
ହୁଁ-ହୁଁ କ୍ଷୀର ଦହିିଫହି ଭଲ ଲାଗେ।
କ୍ଷୀର ଦହି ଗାଈ ପ୍ରଡକ୍ଟ ଭଲ ଲାଗେ।
ହୁଁ-ହୁଁ।
ନା ରହି ସବୁ ହୁଁ। ତତେ ଭଲ ଲାଗେନି।
ଆ କ୍ଷୀର ଦହି ଭଲ ଲାଗନି।
ଅଧିକାଂଶ ଲୋକଙ୍କଟେ ଆଲୋଜି ଥାଏ ଗୋଟେ କ୍ଷୀର କ୍ଷୀର ଦହି ବଗରା ଭଲ ଲାଗେ ଅଭ୍ୟାସ-ଅଭ୍ୟାସ କରିଦଲେଟା କିନ୍ତୁ
ହୁଁ କ୍ଷୀର ପିଲେ ମୋଟା ହବ କିରେ।
ଆଉ କ୍ଷୀର ସବୁ ଭଟାମିନ ମଲ୍ଟି ଭଟାମିନ ଗଲା ସେଇଟା ଉ କ୍ଷୀର ଆଉ ଗୋଟେ ଗ୍ଲାସ ବି ଦବା ଆଉ ବେଶୀ ଭାତ ଭାତ ଯାହା ଖାଇଲେ ଚଳିବ। ଆଉ କ୍ଷୀର ପିଇନ ମାନେ ସବୁ ପ୍ରକାର ଖାଦ୍ୟ ଖାଇବାକୁ ପଡିବ ନହେଲେ ଅଲଗା-ଅଲଗା ରୋଗ ବାହାରିବ।
ହୁଁ-ହୁଁ। ଆଉ ହେଲେ ହେଇଯିବ।
ଟ୍ରକ୍ ସାଉଣ୍ଡଟା ଶୁଭୁଛି ବେଶି ନାହିଁ।
ହୁଁ। ତମ ଗୋଟେ ତଳ ଆଡ ଅଛି।
ହୁଁ ତଳେ ବସିଛୁ ପରା। ଗଡଟା କମ୍ପ୍ଲିଟ କରିବା ତାପରେ ତାଟା କମ୍ପ୍ଲିଟ କରିବା କଣ କହୁଛୁ?
ହୁଁ।
ତ ତ ଆଉ କେତେର କଥା ହେଛି ଜାଣୁ ଗଣିନି ଗଣଦବା ଟିକେ କେତେର କଥା ହେଇଛି ତୋ ଆଉ କଣ କୁହ ଆଉ ଚୁଚାପ ରହିଲୁ କଣ ହବ?
ଉଁ ମ୍ଁ।
କିଛି କୁହ।
କଣ ଆଉ କହିବି?
ଆପଣ ଥୋବୋରା ହେଇଯାଉଚନ୍ତି କହି କହି ଆଉ।
ଥୋବୋରା ହେତେ ଯେତେଟା କଲ ଆଇଲାଣି ମୁଁ ଖାଲି କୋହୁଚି ପା।
ତୁ ଖାଲି କୋହୁଚୁ ସେତ ଶୁଣୁଚ
ମୁଁ କଣ ହେଇଚି କି ତୁ ଏତେ ହାଣ୍ଡସମ୍ କେମତି ହେଲୁ?
କିଏ ମୁଁ ହାଣ୍ଡସମ କିଏ କହିଲା ତତେ କିଏ କହିଲେ ଯିଏ କହିଚି ତତେ ଭୁଲ ଧାରଣା ଦେଇଥିବତ।
ଶୁଣେ ୟା ପରେ ଆଉ ଗୋଟେ ଆଉ ତାପରେ ରାତିରେ କଥା ହବା ହେଲା ଦେ-ଏକାଥରେ ପାଞ୍ଚ ଛଅଟା କଲ। ଟିକେ କାମ ଅଛି ତ।
କାମ ଏଇନା ତୋର କଣମ ସେଟାକୁ ଏଇନା ଫାଙ୍କା ବସଚି ଏଇନା କମ୍ ସେଇଟି କ-କ ରାତିରେ ଆହୁରି ଭୋଉତ କାମ
ଆରେ ସେ ଘରେ କଣକି ଝଗଡ଼ା ହେଇଆଇଲାଣି।
ଝଗଡା ହେଇଆଇଲାଣି।
ହଁ।
ତୁ ତ ଗୋଟେ ପିଲା ତ ଝଗଡା ଫଗଡା ହେଲା ଗୋଟେ ପାଟି କରୁନୁ କିଛି
ହୁଁ ତୁ କଣ୍ଟେ ଜାଣିଚୁ କହିଲୁ ପାଟି କରନି ଖାଲି ଆ ହେଇକି ଦେଖୁଚି।
ଡାଲୁକୁ ଥିବୁ ତୋ ବାପାଙ୍କୁ ଯେ ବାପା ଏକାଥରେ ତୋ ବାପା ତୋ ବାପା ବାହାରି କରିନାହାନ୍ତି। ତୁ ଭାବୁଚୁ ତୁ ଭାବୁଚୁ କାହାର ଦୋଷ ହବ। ଦିଆଡୁ ନାଇକି ତ ଫାଷ୍ଟ ତ ତ ଫାଷ୍ଟ ଭୁଲଟା ତୋ ବାପ ଦବ ସେକେଣ୍ଡ ଭୁଲଟା ତୋ ବୋଉର।
କଟେ କାଟେ କାଟେ କାଟେ।
ଆଉଥରେ କଲ୍ କରିବି ହାଲୋ